ହେଲୋ।
ହଁ ନମସ୍କାର।
ହଁ ନମସ୍କାର। କଣ କରୁଛନ୍ତି?
ଏଇ ଏବେ ତ ବର୍ଷା ଛାଡିଚି। ବାହାରେ ଟିକେ ଆସିଚୁ ଦେଖିବା ପାଇଁ ପାଗ କେମିତି କଣ? ଆକାଶ ତ ପୁରା ବଢିଆ ଦେଖା ହଉଚି ଆଉ ବର୍ ତୋତେ ଛାଡିଲେ ମାନେ ବହୁ ସୁନ୍ଦର ଲାଗେ ବାହାରେ ଟିକେ ବୁଲିବା ପାଇଁ। ଆଉ ଏଇ କୂଅ ଦେଖି ଆସିଚୁ କୂଅରେ କଣ କେତେ ତେ ପାଣି କେମିତି ହେଇଚି ଆଉ। କୂଅ ତ ଏବେ ପ୍ରାୟ ପୁରି ପୁରି ଆସିଲାଣି। ହଁ, ଆପଣଙ୍କ ଆଡେ କଣ କେମିତି ବର୍ଷା ଆଜି ହେଇଚି?
ହଁ ମୁଁ ତ ଏଇ ଘର ଭିତରେ ବସିଚି ଆଉ। ବର୍ଷା ତ ଲାଗି ରହିଚି ଏପର୍ଯ୍ୟନ୍ତ ଛାଡିବାର ନା ନାହିଁ ଧରୁନି।
ଆଉ ଆମ ପଟେ ବି ସେମିତି ମାନେ କୂଅରେ ମାନେ ପୁରା ପାଣି ଫୁଲ୍ ହେଇଗଲାଣି। ଆମ ସେଇ ସରକାର କୂଅ ଦାଣ୍ଡରେ ଗୋଟେ ଅଛି। ଆ ସେଇଠୁ ଆମେ ସବୁବେଳେ ପାଣି ଖାଉଛୁ। ତ ଆଉ କିଛି ସୁବିଧା କରୁନାହାନ୍ତି। ମାନେ ଉଁ, ପାଣି ଖରା ଦିନ ହେଲା ମାନେ ପୁରା ବହୁତୁ ବାଟକୁ ପାଣି ପଳଉଚି। ଆଉ ମାନେ ବହୁତ୍ କଷ୍ ଟ ହଉଚି ମାନେ ଏତେ ବାଟ ରୁ ପାଣି କାଢିକିନା ଘରକୁ ଅଁ, ନିଜେ ଗାଧେଇ ବ, ଖାଇବ, ରୋଷେଇ କରିବ, ବାସନ ମାଜିବ, ସବୁଠିକି ପାଣି ବହି କାଢିଲା ବେଳକୁ ବହୁତ ଅସୁବିଧା ହଉଛି। ଏତେ ପାଣି କୋଉଠୁ ଟାଣି ନା ତ ଆଣିଲା ବେଳୁ ହାତ ପୁରା ଗୋଳେଇ ହେଇ ହେଇ ଯାଉଛି।
ନା ଆମର ତ କୂଅ ଅଛି। ଆମ ନିଜର ଗୋଟେ କୂଅ ଅଛି। ବାରିଆଡେ ତ ସେଟା ଆମର କେବେ ଶୁକେନି କିନ୍ତୁ, ପାଣି ଟା ଆମର କେବେ ଶୁକେନି ଖରାଦିନେ ବି ବେଶ୍ ମାନେ ତଳକୁ ଟିକେ ପଳାଏ ହେଲେ ଟୁଲୁ ଆମେ କେମତି କଣ ଯଦି ଖରା ଦିନେ କିଛି ଗଛ, ଶାଗ ତ ଖରା ଦିନେ ଲାଗେ। ଆମେ ଟିକେ ଟୁଲୁ ଚାରି ପାଞ୍ଚ୍ ଦିନ୍ କୁ ଥରେ ଲେଖା ଲଗେଇ ଦଉ। ଟାଙ୍କିରେ ପାଣି ଭର୍ତ୍ତି କରିଦଉ। ଆଉ ସେଇଥିରୁ ନେଇକି ପକେଇ ଦଉ ବୋହିକି ଏ ନେଇକି ପକେଇ ଦଉ ପାଣି ଆଉ। ତାପରେ ବି ବୋହିକି ନେଇକି ପକେଇଲା ବେଳକୁ ବି ମାନେ ଭାରି କାଟେ। ଅଭ୍ୟାସ ସେ ହେତୁ ନାହିଁ ସେଇଥିପାଇଁ ବହୁତ୍
ନାଇଁ ଆମର ଆମର କଣ କହିଲେ ପୁ ନୁଆଟାରୁ ପାଣି ହେଇଯାଏ। ପୁରା ତଳକୁ ଖସିଯାଏ ଖରା ଦିନେ। ସବୁବେଳେ ମାନେ ନେଇକିନା ଅ। କାଢିକିନା ଆଣିବାକୁ ପଡେ। ଆଉ ଏଠି ଗୋଟେ ନଳକୂଅ ଅଛି ଯେ ତାକୁ ତ ମାନେ ଶହେ ଆ ଥର ଖାଲି ଭାଙ୍ଗି ଦଉଛନ୍ତି। ଛୁଆଏରା କଣ ବଡ ମଣିଷ କଣ? ନହେଲେ ବାଡଉଛନ୍ତି ପକେଇକିନା ଯେ ଭାଙ୍ଗି ଯାଉଛି। ପୁଣି କେହି ମନ ଦଉନାହାନ୍ତି ହଜାଡି ବାକୁ। ଆଉ କମ୍ପ୍ଲେନ କଲେ ସିନା ହୁଅନ୍ତା। ସେ କେହି ବି କମ୍ପ୍ଲେନ କରୁନାହାନ୍ତି କି କିଛି ନାହିଁ ସେମିତି ଭଙ୍ଗା ହେଇକି ପଡିଛି। ଏଇ ବର୍ଷ ବହୁତ ହଇରାଣ ହେଇଯାଇଛନ୍ତି। ଆଉ ବାପା କହୁଥିଲେ ଘରେ ଟୁଲୁ ଆଣିବେ। ବୋଲି ଆଁୟା ଆଉ ଟିକେ ଉମଁ ପଇସା ପତ୍ର ହେଲାନି ଆଣିବାକୁ ଆଉ ଆଣିପାରିଲେନି। ଆଉ ମାନେ କଷ୍ଟମଷ୍ଟ ଟିକେ କାଢି ଆଣିକି ଚଳେଇିବାକୁ ପଡୁଛି ଆଉ।
ହଁ ଆଉ ଯାହାବ ତ ଜିନିଷ ହଉ ସବୁ। ତରକାର ଯାହାବ ଜିନିଷ ସବୁ ଦେଲେ ବି ସବୁ ମାନେ ଭାଙ୍ଗି ଭଙ୍ଗା ଦଉଛନ୍ତି କିଛି ଦିନ ମାନେ।
କଣ କହିଲେ ବାଡିରେ ବି କିଛି ଗଛ ଲଗେଇ ହଉନି ପାଣି। ତ ନାହିଁ ସୁବିଧା ଆଉ କୋଉଠୁ ଗଚ୍ଛ ଲଗେଇୁ କୋଉଠୁ ଆଣିବୁ ଯେ ଏତେ
ହୁଁ ଆଗରୁ ତ ପାଣିର ଅସୁବିଧା ବହୁତ ହଉଥିଲା ମାନେ ଲୋକମାନୋନେ ବହୁତ ବହୁତ ଦୂର ପୋଖରୀଆ ବି ଯାନ୍ତି ହରି ପାଣି ଆଣିବା ପାଇଁ।
ନାଇଁ ବୋରିଂ ପାଣି ସବୁଆଡେ ଦେଇ ଦେଲେଣି କିନ୍ତୁ ଏ। ଏଠି ଆମର ଦେଇନାହାନ୍ତି ଆମର ସବୁ ପାଇପ ପୋତିକିନା ପକେଇକିନା ଯାଇଛନ୍ତି। ଆଉ ସେ ପାଇପି ବି କିଏ ମାନେ ଚୋର କାଟିକି ଧରିକି ପଳେଇଲାଣି। ଆଉ ସେ ପାଇବ ବି ଆଉ ନାହିଁ କୋଉ ଦିନ କେଜଣେ। ସବୁ କରିବେ ମାନେ ପାଣିର ଟିକେ ସୁବିଧା ହବ କେଜାଣଣି
ହଁ ମାନେ ଚୋର ମାନେ ତ ସବୁ ଚୋରି କରିକି ନେଇ ଯାଇଛନ୍ତି ଆମର ଏ କିଛି ଦିନ ହବ ଚୋର ଆସିଥିଲା। ଏ ମାନେ ଟିକେ ଖରା ଦିନେ ଆମ ମାମା ହରିକା ତ ଶୋଇନାହାନ୍ତି ସେତେବେଳେ ଏଗାରଟା ହେଲାଣି। ଯଉ ସେତେବେଳେ ଆସିକି ଆମ। ଉ ଯୋଉ ବାହାର ପଟ ଗେଟ୍ ଖୋଲିକି ମାନେ ଯୋଉ। ପଶି ଆସିଥିଲେ ହେଲେ କିନ୍ତୁ ସେ ପାଟି ଶୁଣିକି ପଳେଇଲେ। ଆମ ସାହିରେ ଜଣଙ୍କର ବଲ ଚୋରି କରିକି ନେଇଯାଇଥିଲେ ଏମିତି ଆଉ।
ଆପଣ ଉ ହଁ ଆମର ଏଟେ ସରକାର କ ଗୋଟେ ଦାଣ୍ଡରେ ନା ସେଠି ଟୁଲୁ ବି ପକେଇକି। ରଖି ହୁଏନି ମାନେ ନେଇକି ଯାଆନ୍ତି ନେଇ ଯାଆନ୍ତି ସବୁ ଚୋରୁ।
ହଁ। ମଝିରେ ତ ଆମ ଗାଁରେ ବି ସେମିତି ବହୁତ ଟୁଲୁ ଚୋରି ହେଇଥିଲା ସେଇଥିପାଇଁ କେହି ତାଙ୍କ କୂଅରେ ଟୁଲୁକୁ। କେହି ପକାେଇନ୍ତି ନିଜ ନିଜ କୂଅରେ ବି କେହି ପକାନ୍ତିନି ଆମର ତ ବି ବାରିଆଡେ କୂଅଟା। ଆମର ବି ସେଇଥିପାଇଁ କେବେ ପକା ଯାଏନି ଆମର ଯୋଉ ଦିନ ପକାଯାଏ ପୁଣି ସେଇଦିନ ପାଣି ନେଇ ନୂଆ। ସାରିଲା ପରେ ତାକୁ ଖୋଲି ଦିଅନ୍ତି।
ହଁ ଆମ ଗାଁ ରେ ଗୋଟେ ହେଇଥିଲା ବୋରିଂ। ଗଟେ ହେଇଥିଲା ସେ ସବୁ ମାନେ ସବୁଆଡେ କନେକ୍ସନ ବି ଦେଇ ଦେଇେଇଥିଲେ। ଉଁ ଦେଇ ଦେଇେଇଥିଲି। ମାନେ ଘର ଘରକୁ ଦେବେ କହୁଥିଲେ ହେଲେ ଆଉ ଦେଲେନି ପୁଣି ମାନେଛ। ଲୋକ ମାନିକି ଖାଲି ଗୋଟେ ଗୋଟେ ଟ୍ୟାପ ରଖିଦେଲେ ତାପରେ ପଣି। ଚଲେଇଲେ ପୁଣି କୋଉ ସାହି କୁ ଗଲା କୋଉ ସାହି କୁ ଗଲାନି ଏମତି। ଏତି ସବୁ ହେଲା ତାପରେ ପୁଣି ସମସ୍ତେ ନିଜେ ନିଜେ ଗାଁ ଟା ତାକୁ ମାନେ ସବୁ। ଅଁ କଣ କେମତି କରିକି ନିଜେ ନିଜେ ନେଇଗଲେ ଘରକୁ ସବୁ ପାଣି ଦେଖିଲା ବେଳକୁ ପାଣି ବି ଆଉ ଆସ। ଆସିଲାନି।
ହଁ ଆମର ତ ଆମ ଗାଁ ରେ ସେମିତି ପାଣି ଟାଙ୍କି। ଖୋଳି ଦେଇଛନ୍ତି ହେଲେ କିନ୍ତୁ ପାଣିର ଆଉ କିଛି ଦେଖା ଦର୍ଶନ ନାହିଁ କି। ସେ ସରକାର ଲୋକ ବି କାହିଁ କିଛି ଆସୁନାହାନ୍ତି।
ଟା ବୋରିଙ୍ଗ କୂଆଟା କଲେ କିନ୍ତୁ ମାନେ ଆଉ ଟାଙ୍କି କରିନାହାଁନ୍ତି। ଟାଙ୍କି ନକଲା ଠୁ ଦେଖିଲା ଆଉ କେତେ ଲୋଡ ନବ? ଆଉ ତାପରେ ସେ କୂଅ ମାନେ ଭୁଷୁଡି ଗଲା ଏକାଥରେ।
ହଁ ହଁ।
ଭଲ ସେ କରୁନାହାଁନ୍ତି ଆଉ
ହୁଁ ଏବେ ତ ବର୍ଷା ଫର୍ଷା ଯୋଗୁ ଚାରିଆଡେ କୂଅ ପୋଖରୀ ପୁରା ପୂରି ପୂରି ଆସିଲାଣି ଆଉ କିଛି ଆଉ କେତେ ବର୍ଷ ହେଇଗଲେ ପୁରା ପୂରି ଯିବ। ଆମର ରାସ୍ତାକୁ ବି ସବୁ ପାଣି ପଳେଇ ଆସି ଡ୍ରେନରେ ତ ପୁରା ପାଣି ଚାଲିଥାଏ ଯେ, ମାନେ ଦେଖାଯାଏନି ଡ୍ରେନ୍ ଡେଇଁକି ଯିବାକୁ
ବୋଇଲେ ହାତ ବଢେଇଲେ ଏଇନିକା ପୁରା ପାଣି।
ଉଁ ଏଇ ଯୋଉ ଡ୍ରେନରେ ବି ମାନେ ପାଣି ଏତେ ଜୋର୍ ସେ ଚାଲୁଥାଏ ଯେ, ଚାଲିକି ଗଲାବେଳେ ବି ଏପଟରୁ ଯଦି ସେ ଏପଟକୁ କେତେବେଳୁ କେମତି ଯିବାବେଳେ ଡ୍ରେନଟା ବି ଜଣାପଡେନି ମାନେ ଗା ଗାତ ଭିତରେ ଗଳିଯାଏ ଗୋଡ। ଡ୍ରେନରେ ତ ବହୁତ କାଚ ଫାଚ ପକଉଚନ୍ତି
ହଁ ସିଆଡୁ ମାନେ ଉପର ସେମୁଣ୍ଡ ଆଡୁ ମାନେ ପାଣିଗୁରା ଭାସି ଆସିବ ଯେ, ବେଳେବେଳେ ମାଛ
ହଁ ହଁ ମାଛ ବି ପଳେଇ ଆସେ। ମାଛ କଣ ଛୋଟ ଛୋଟ କଙ୍କଡା ବି ସବୁ ପଳେଇ ଆସନ୍ତି।
ହଁ ମାଛ ପାଛ ଇଆଡେ ପଳେଇ ଆସନ୍ତି, ଇଆଡେ ଛୁଆମାନେ ଖୁସି ହେଇକି ସେଗୁଡାକ ଧର ଧରନ୍ତି ଆଉ।
ହଁ ଏଇ ବର୍ଷା ପବନ ଯୋଗୁ ତ ଏବେ ଏବେ ଜଙ୍ଗଲ ଆଡେ ସବୁ କାଠପତ୍ର ପତ୍ର ତ ଏଇଦିନିଆ ମାନେ କଅଁଳୁ ଥିବ ସବୁ ଆଉ କାଠ କିନ୍ତୁ ବର୍ଷା ଫର୍ଷା ଯୋଗୁ ପବନ ଯୋଗୁ ଗଛ ଫଛ ଯୋଉଗୁରା ଭାଙ୍ଗିଯାଉଚି ଲୋକମାନେ ଯାଇକି ବି ସବୁ ଆଣୁଚନ୍ତି ତାଙ୍କ ଯିଏ ଚୁଲିରେ ରୋଷେଇ କରୁଚନ୍ତି ତାଙ୍କ ଜାଳେଣୀ ପାଇଁ ଆଣିକି ସବୁ ରଖି ଦଉଛନ୍ତି।
ବର୍ଷାଦିନେ କଣ ଚୁଲି ଲାଗିବ ଏଇନିକା? ବର୍ଷା ସବୁ ତ ବାହାରେ ଚୁଲି କରିଛ ଚାନ୍ତି ନା, ସେଥିପାଇଁ ଯାହାର ଘର ଭିତରେ ଚୁଲି ସେମାନଙ୍କର ଲ-ଲଗେଇବାକୁ କିଛି ଅସୁବିଧା ହବନି। ବାହାରେ ତ ଆଉ ମାନେ ବର୍ଷା ଦିନ ରାତି ଛାଡୁନି ଆଉ ଚୁଲି କେମିତି ଲାଗିବ? ପରେ ବି ଏବେ ତ କିରୋସିନି ବି ନାହିଁ ଚୁଲି ଟିକେ ଲଗେଇବାକୁ ମାନେ ମୁଁ କହୁଥିବି ମାନେ ଜରି, ପଲିଥିନ୍ ସବୁ ସଂଗ୍ରହ କରିକିନା ରଖି ରଖିଥାଉ। ଆ ସେଇ ଜରି ପଲିଥିନ୍ ଯାହା ଜଳେଇକିନା ଚୁଲିଟାକୁ ଲଗେଇବାକୁ ମାନେ ବହୁତ କଷ୍ଟ
ଆମର ବି ଯେତେବେଳେ ଚୁଲି ଲଗାହଉଚି ମାନେ କେତେବେଳେ କିଏ ଯଦି କୁୁରକୁରିଟେ ଖାଉଛି, କି ମାନେ ବିସ୍କୁଟ କେତେବେଳେ ଆସିଲେ ଯାହାବି ସବୁ ସେଉ ଜରି ଫରି ବାହାରୁଛି, ଆମେ ସବୁ ରଖି ଦଉଚୁ ତାକୁ ଚୁଲି ଲଗେଇବା ପାଇଁ। ଯେହେତୁ କିରୋସିନି ବି ଆଉ ନାହିଁ
ହଁ ଆମର ବି ସେମତି ମାନେ ରଖି ଦିଅନ୍ତି।
ହୁଁ। ଆଉ ଆପଣ ମାନେ ଯୋଉ ସରକାର ଯୋଉ ଚାଉଳ ଦଉଚନ୍ତି ଆପଣ ପାଉଚନ୍ତି?
ହଁ ଆମର ରାସନକାର୍ଡରେ ଆସୁଛି ଚାଉଳ।
ଉଁ ଆମର ବି ତ ସେଇ ରାସନକାର୍ଡରେ ଆସୁଛି ଚାଉଳ ହେଲେ ଏଇ ଗହମ ତ ଆମର କେତେ ବର୍ଷ ହେଲା ବନ୍ଦ କରିଦେଇଚି ଗହମର ଅଭାବ। ହେଉ ପଛେ କୋଉଠି ଏମତି କାଁ ମ୍ଭା ଯାହା ମିଳୁଚି ଯଦି ଅଟା କଳରେ ଯାଇଁକି ନହେଲେ ନାଇଁ, ବେଶୀ ବି ଆଉ ଆସୁନି। କିରୋସିନି ତ ତା ପୂର୍ବରୁ କେତେଦିନି ମୁଁ ବନ୍ଦ କରିଦେଲିଣି।
ହଁ ଆମର ତ ସେମିତି ମୁଁ ବି ଦରକାର ହୋଉଛି। କଣ କହିଲେ ଛୁଆ ଖାଉଛନ୍ତି ଛତୁଆ ନା ଗହମ ଟା ଦୋଉ ଫୋନ କରିଦେଲେ ଏବେ ଦୋଉଛନ୍ତି ମାଣ୍ଡିଆ। ମାଣ୍ଡିଆ ଗୁଡା ଖାଇଲେ ପ୍ରବଳ ଥଣ୍ଡା ବାହାରି ପଡୁଛି ଏକା।
ହଁ ତାପରେ ଦିନେ ବି ଜମା ମାଣ୍ଡିଆ ଖାଇବେନି ଯାହାହେଲେ ବର୍ଷା ଦିନ ଟା ଇଆଡେ ଥଣ୍ଡା
ମାଣ୍ଡିଆ ଟା ଥଣ୍ଡା ମାଣ୍ଡିଆ ଟା ପୁରା ଥଣ୍ଡା ଜିନିଷ।
ମାଣ୍ଡିଆ ଆପଣଙ୍କ ଆଡେ ଚାଷ ହୁଏ କି?
ନାଇଁ ଆମ ଆଡେ ଚାଷ ହୁଏନି ସେଇଗୁଡା ଆମକୁ ମିଳିଥିଲା ଯୋଉ ରାସ ରାସନ କାର୍ଡ଼ରେ ମାଣ୍ଡିଆ।
ହଁ ଉଁ ଥରେ ଏମିତି କେତେଥର ମିଳିଛି ସୋଲା ବି ମିଳିଥିଲା କି ଆଉ
ହଁ କେତେ ଥର ମାଣ୍ଡିଆକୁ ଆମେ ଖିରି ବି କରିକିନା ଖାଇଛୁ। ତାକୁ ବୋଉ କହୁଥିଲେ ଚକୁଳି ପିଠା କରିବେ ବୋଲି ଆଉ କଲେନି କଣ ପାଇଁ କେଜାଣି। ପଲେ ମାଣ୍ଡିଆ। କହୁଥିଲେ କଣ। କରିବେ ବୋଲି ଆଉ କଲେନି କଣ ପାଇଁ କେଜାଣି ତାଙ୍କର ମନେ ନାହିଁ କି କଣ ସେଥିପାଇଁ କରିିନାହାନ୍ତି ଆଉ।
ଓହୋ। ଆମର ତ ସେମିତି ଛତୁଆ ବି ଏଠି ମାମା ଘରେ ବନେଇ ଦିଅନ୍ତି। ବହୁତ ଜିନିଷ ପକେଇକି ମାନେ ଚୁଡା ଗହମ, ଆ ବୁଟ ପକାନ୍ତି ବି ମାନେ ସବୁ ପ୍ରକାର ଡାଲି ବି ପ ସେଇ ଯେମିତି ମସୁର ଡାଲି, ମୁଗ ଡାଲି, ଆଉ ବୁଟ ଡାଲି, ସୋଲା ବି ପକାନ୍ତି। ଆଉ କାଜୁ, ପିସ୍ତା ଏଇଗୁଡା ସବୁ ଆମେ ଗ୍ରାଇଣ୍ଡିଙ୍ଗ କରିଦୋଉ। ତା ଫେରେ ଗୁଜୁରାତି ବି ପଢ଼େ। ନାଇଁ ନାଇଁ ମଣ୍ଡିଆ ପଢ଼େନି। ମୁଣ୍ଡରେ ଏ ଛତୁଆ ଏମିତି ବନେଇ ଦିଅନ୍ତି ବହୁତ ଭଲ ଲାଗେ।
ନାଇଁ ମାଣ୍ଡିଆ ଟା ବହୁତ ମାନେ ପୁଷ୍ଟିକର ଖାଦ୍ୟ ସେଇଟା ଛତୁଆରେ ଆଡ୍ କରନ୍ତୁ ବହୁତ ଭଲ ହବ।
ହୋଉ ଦେଖିବା ଆଉ ଯେବେବି ହବ ଛତୁଆ ତାହେଲେ ମାଣ୍ଡିଆ ଟା ନିଶ୍ଚୟ ନେଇକି ପକେଇଵି। ମାନେ ଭଜା ପଡେ ନା କଞ୍ଚା ପଡେ ମାଣ୍ଡିଆ ଟା?
ମାଣ୍ଡିଆକୁ ଭଲ ଭାବରେ ଧୋଇ ଦେଇେକି ଗଡେଇ ଦେବେ କଣ କହିଲେ ସେଥିରେ ରେ ବହୁତ ବାଲି, ଗୋଡି ଆସୁଛି ତ, ତାକୁ ଗଡେଇ ଦେଇକି ଶୁଖେଇଦେବେ, ତାପରେ ଭାଜିଦେବେ ଟିକେ ଭାଜି ସାରିଲେ ତାକୁ ଗୁଣ୍ଡ କରିଦେବେ।
ହଁ ଦେଖିବା ଏବେ ତାହେଲେ ମାମା କେହିବା ହ ମାଣ୍ଡିଆ ପକେଇବାକୁ। ହଁ ଭଲ ଲାଗେ ମାନେ ଘର ଖାଇବା ବହୁତ ଭଲ ଲାଗେ। ଛତୁଆ ଟା ବି ହେଲ୍ଦି ପୃଷ୍ଟିକର ଖାଇବାକୁ ଖାଇ ଦେଇଥିଲେ ବି ଛତୁଆ ଯଦି ସକାଳୁ ଖାଇ ଦେଇ ଭୋକ ନଥିବ ମାନେ ଭୋକକୁ ଟିକେ ତା ମାରିଦିଏ ଆଉ। ଭଲ ଲାଗେ ଵି
ହୋଉ ମୁଁ ମୋର ଟିକେ କାମ ଅଛି ମୁଁ ରଖୁଛି।
ହୋଉ ଠିକ ଅଛି ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା। ଆପଣ ଯାଆନ୍ତୁ ର ଆପଣଙ୍କ କାମକୁ ସାରିବେ ଆଉ। ହୋଉ ଠିକ ଅଛି।